ନମସ୍କାର।
ଭଲ ଅଛନ୍ତି?
ହଁ କିଛି କିଛି ପରିମାଣ ରେ ଭଲରେ ଅଛି। କିଛି କିଛି ପରିମାଣରେ ଗରମ ତ ହଉଛି ଜୋରସେ ନା କଣ କରିବା।
ହଁ। ଏବେ ତ ତଥାପି ଚଳିବ ମାନେ ବହୁତ ଆମର ତାପମାତ୍ରା ଟିକେ ଖସିଛି ଯାହାହେଲେ ବି ବର୍ଷା ଲାଗି।
ଉଁ ବହୁତ ଖସି ତ କହିହବନି କିଛି ମାତ୍ରାରେ ଖସିଛି ମାନେ ଆଗ ଭଳିଆ ଗରମ ହଉନି କିନ୍ତୁ ଗରମ ସମ୍ପୂର୍ଣ୍ଣ ରୂପେ ଯାଇନି। ଗରମ ର କିଛି ହଁ ସେପଟେ କେମିତି ଗରମ ଅଛି।
ଏପଟେ ଆମର ଚଳିବ ମାନେ ଦିନ ବେଳେ ଟିକେ ଗରମ ଜଣା ପଡୁଛି କିନ୍ତୁ ସନ୍ଧ୍ୟା ସମୟ ହେଲେ ଆମର ପୁରା କହିବାକୁ ଗଲେ ପରିବେଶ ଥଣ୍ଡା ପଡ଼ି ଯାଉଛି।
ଯାହା ହୋଉ ଆଜିକାଲି ଜଳବାୟୁ ଯେମିତି ଗଛର ପତ୍ରଟେ ବି ହଲୁନି। ପବନ ଆସିବ କୁଆଡୁ ସେଟା ଟିକେ ଅସୁବିଧା ହଉଚି ଆଉ।
ଗଛ ତ ନାହିଁ ପବନ କୁଆଡ଼େ ହବ।
ଆମେ ହ୍ନି ଦାୟୀ।
ନା ଆମେ କହୁଛେ ଗଛ ନାଇଁ ଗଛ ନାଇଁ କିନ୍ତୁ ଆମେ ନିଜେ ହାଣି ପକଉଛେ ତାକୁ ଦେଖିଲେ।
କଣ କରିବା ଆମର ତ ଘର ଯେତେ ସବୁ ସରଞ୍ଜାମ ସବୁ କାଠରେ ଦରକାର। ଆଉ ସବୁ ସେ ଏ ଆମେ ଗଛ ଗୁଡାକ ନଷ୍ଟ କରୁଛେ କଣ କରିବା।
ସରଞ୍ଜାମ ଟା ଆରମ୍ କରିକି ଆମ ଘର ବି ଯଦି ଆମେ ଦେଖୁଛେ ଆମର ବାଡି ଟିକେ ଅଧିକ ଅଛି ଆମକୁ ବର୍ତ୍ତମାନ ସମୟରେ ଆଧୁନିକ ହବା ପାଇଁ ଭଲ ନୂତନ ଘର କରିବା ପାଇଁ ବଡ ଘର କରିବା ଉଦ ତାକୁ କାଟି ଦଉଛେ ଏଇଭଳି ପରିମାଣରେ ପରିବେଶ ନଷ୍ଟ ହଉଛି ଆଉ।
ଧୀରେ ଧୀରେ ଜଙ୍ଗଲ ବି ନଷ୍ଟ ଘର ପାଖ ଗଛ ଫଛ ବି ନଷ୍ଟ କାହିଁକିନା ଆମେ ଗୋଟେ ଘରରୁ ଦିଟା ଘର ଦିଟା ଘରୁ ତିନିଟା ଘର ତିନିଟା ଘରୁ ଚାରିଟା ଘର ଏସବୁ ବଢ଼େଇ ବଢ଼େଇ ଚାଲିଛି। କିନ୍ତୁ ଗଛ ଲଗେଇଟା ନାଇଁ ଗୋଟେ ଗଛ ତାପରେ ଗଛ ତାପରେ ଗଛ ସେଇଟା ହ ନାଇଁ ଯଦି ଫଟୋ ମାନେ ଫଟୋ ଉଠେଇବା ପାଇଁ ଗୋଟେ ଦିଟା ଗଛ ଗଛ ଲଗା ହବ ନହେଲେ ଆଉ ଗଛ ଲଗା ହବନି।
ହଁ ସେଇଟା ତ ମତେ ଭାରି ମାନେ ହସ ଲାଗେ ଯୋଉଁ ଆମର ପରିବେଶ ଦିବସ ହେଇଗଲା ବା ଅନ୍ୟାନ୍ୟ ଯୋଉଁ ଯେମିତି କି ପ୍ରଧାନମନ୍ତ୍ରୀଙ୍କ ଦିବସ ଜନ୍ମଦିନ ହେଇଗଲା ଗଛ ଟିକେ ଲଗାଅ ବୋଲି କୁହାଯାଇଛି ଗଛ ସେଇ ଗୋଟାକ ଦିନ ତାପରେ ଗଛ ମଲା ହଜିଲା ପାଣି ଦିଆହେଲା ନଦିଆହେଲା ଆମେ କିଛି ଦେଖୁନାହିଁ।
ସେଇଆ।
ଆଉ ଘରେ ସବୁ ଭଲ ଅଛନ୍ତି?
ହୁଁ ଘରେ ଭଲ ଅଛନ୍ତି। ଆପଣଙ୍କ ଘରେ?
ହଁ ଆମର ସବୁ ଭଲ ଅଛନ୍ତି ଏବେ।
ଆଉ ପଢ଼ାପଢ଼ି କେମିତି ଚାଲିଛି?
ହେ ଚାଲିଛି ତ ଏବେ କିଛି ବାହାରି ନାହିଁ ବାସ୍ ଯାହା ଲକ୍ଷ୍ୟ ଅଛି ତା ପାଇଁ ପଢିବା କଥା ଆଉ।
ହୁଁ। କିଛି ନାହିଁ ପଢ଼ାପଢ଼ି କଲେ ସବୁରେ ପୁରା ଏହିଥିରେ ପ୍ରୋ ହେଇକି ରହିସାରିଲା ପରେ ଦେନ୍ ଯେତେବେଳେ ଆସିବ ପରୀକ୍ଷା ଆସିବ ସେତେବେଳେ ପୁରା ସବୁ ପରୀକ୍ଷାରେ ବାଜିମାତ କରିବା କଥା କଣ ଅଛି।
ଆଜ୍ଞା ସେଇଭଳି କିଛି ଲକ୍ଷ୍ୟ ରଖିକି ଯିବା କଥା ଆଉ।
ହୁଁ ହଉ ଘର ଖବର କଣ?
ହଁ ସବୁ ତ ଠିକଠାକ ଚାଲିଛି ବର୍ତ୍ତମାନ ସମୟରେ।
ଏ ଆମର ସରକାର ଗୋଟେ ନୂତନ କାମ ଚଲେଇଛନ୍ତି ଶୁଣିଥିବେ ଏସ୍ ଆଇ ଆର ବୋଲି। ଲେ
ହୁଁ କିଛି ମାତ୍ରାରେ ଶୁଣିଥିଲି।
ତାର ପୁରା ଓଡିଆ ନାଁ ଟା ତ ମୋର ମନ ପଡୁନି ଏଇ ଯୋଉ ମୁନିସିପାଲିଟି ଗାଡି ଆସେ ତ ସେଇଠି ଶୁଣିଥିଲି ଯେ ଗୋଟେ କଣ ଏସ ଆଇ ଆର ଆମର କାମ ଚାଲିଛି ଏ ଆମର ଯୋଉ ଭୋଟରଦାତା ମାନେ ଅଛନ୍ତି ତାଙ୍କର ତଥ୍ୟ ଯାହା କଣ ଭୁଲ ଭାଲ ଥାଏ ସେ ସବୁ ସଂଶୋଧନ କରିପାରିବା ଏବଂ ଆମର ଗୋଟେ କଣ ଦୁଇ ହଜାର ପାଞ୍ଚ ମସିହା ତଥ୍ୟ ଅନୁଯାୟୀ ବର୍ତ୍ତମାନ ସମୟର ସ୍ଥିତି କଣ ଅଛି ତାକୁ ବୋଧେ ମତେ ଲାଗୁଛି ତଦନ୍ତ କରି କରି ସରକାର ତାଙ୍କ ପାଖକୁ ତଥ୍ୟ ନଉଛନ୍ତି। ଆପଣ କିଛି ତା ବିଷୟରେ ଶୁଣିଛନ୍ତି କି?
ହଁ କିଛି ମାତ୍ରାରେ ଶୁଣିଥିଲି କାହିଁକି ନା ସିଏ ଗୋଟେ ପ୍ରକାର କଥା ତାପରେ ଆମର ଆମର ଅଠର ବର୍ଷ ର ଉର୍ଦ୍ଧ୍ୱ ହେଇ ସାରିଲା ପରେ ଆମେ କଣ ହୁଏ ନା ଭୋଟ ଦେବାର ଆମେ ସକ୍ଷମ ହେଇଥାଉ ସେଇ ଉପରେ ବି ସେମିତି କିଛି ଦେଖନ୍ତି ବିଶେଷ ଭଲ ତ କିଛି ଜାଣିନି କିନ୍ତୁ ଏତିକି ଜାଣିଛି ଯେ ଏଇସବୁ ଓ କାମ ପାଇଁ ମାନେ ଶିକ୍ଷକ ମାନଙ୍କୁ ନିୟୋଜିତ କରାହେଉଛି। ଉଁ ଆପଣ ବିଶେଷ କିଛି ଜାଣିଛନ୍ତି କହିବେ ଟିକେ?
ବର୍ତ୍ତମାନ ଯାଇଥିଲି ଆମ ଘରକୁ ତ ଆମ ଗାଁ କୁ ଯୋଉ ସେନା ଆମର ଗୋଟେ ପ୍ରଥମେ କ ବିଦ୍ୟାଳୟ ଅଛି ସେଇଠାରୁ ଆମର ଜଣେ ଦିଦି ଆସିଥିଲେ ଟିଚେର ତ ସେ ଯେତେବେଳେ ଆସିଲେ ମୁଁ କହିଲି କଣ ପାଇଁ ଏଇଟା ହଉଛି କଣ ତ ସେ କହିଲେ ହଁ ଏମିତି ସରକାରଙ୍କ ତରଫରୁ ଆସିଛି ଆଉ ସେଥିପାଇଁ ଆମର ଯୋଉ ଅ ସରକାରୀ ଶିକ୍ଷକ ରହିଲେ ସହାୟତା ଶିକ୍ଷକ ରହିଲେ ବା ଶିକ୍ଷକ ମାନେ ରହିଲେ ବ ତାହା ଭ ତୁ ଆମର ଯୋଉ ଅଙ୍ଗନବାଡି ଅଛି ତାର ବି ମଧ୍ୟ ଯୋଉ ଅଙ୍ଗନବାଡି ଦିଦି ରହିଲେ ସେମାନେ ତା ପାଇଁ ବ୍ଲକ ସ୍ତରରେ ଗୋଟେ ଅଫିସର ଭାବରେ କାମ କରୁଛନ୍ତି। ଯୋଉ ମାନେ କି ଦୁଇ ହଜାର ପାଞ୍ଚ ତଥ୍ୟ ଅନୁଯାୟୀ କଣ ପୁରୁଣା ଆମର ତ ଥ୍ୟ ଥିଲା ଆଉ ବର୍ତ୍ତମାନ ସମୟରେ କଣ ଅଛି?
ହଁ।
ଆଉ ତାହା ବ୍ୟତୀତ ଏତିି କାର କିଛି ଅସୁବିଧା ଯେମିତି କି ମୋର ମୁଁ କହିପାରିବି ମୋର ନା ଟା ସବୁବେଳେ ଭୁଲ ଆସୁଛି ମୋ ନାଁରେ ହର୍ଷଇକାର ଥାଏ କିନ୍ତୁ ସବୁବେଳେ ଯେତେ ଦି ତିନି ଥର ମୁଁ ମାନେ ଦାଖଲ କଲିଣି କିନ୍ତୁ ପ୍ରତ୍ୟେକ ଥର ମୋର ନାଁ ରେ ଦୀର୍ଘ ଇକା ର ହେଇକି ଆସୁଛି।
ଆଚ୍ଛା-ଆଚ୍ଛା।
ସେଥିପାଇଁ ମୁଁଁ ସେଇ ଦିଦିଙ୍କ ସହିତ କଥା ହଉଥିଲି ସେ ମତେ କହିଲେ ନାଇଁ ଏଥିରୁ ଦିଅ ଦେଖିବା କଣ ହଉଛି କହିକି ତାଙ୍କୁ ତଥ୍ୟ ଦେଇକି ଆସିଥିଲି।
ଆଚ୍ଛା-ଆଚ୍ଛା।
ଆଉ ତା ବ୍ୟତୀତ ମୋର ସାନ ଭାଇ ଟା ଏଇ ବର୍ଷ ତାକୁ-ଉ-ଉ-ଉ ଉଣେଇଶି ବର୍ଷ ହେଲା ଯେହେତୁ। ତାର ମଧ୍ୟ ନୂତନ ଭାବରେ ଆମର-ଅ-ଅ-ଅ ଭୋଟର କାର୍ଡ ପାଇଁ ଆ-ଆ ମୁଁ ସେଠି ଦାଖଲ କରିକି ଆସିଲି ଆଜ୍ଞା ଆବେଦନ କରିକି ଆସିଲି।
ଆଚ୍ଛା। ହଁ ସେ ସବୁ ଠିକ ଅ-ଅ-ଅ କିନ୍ତୁ କିଛି ମାତ୍ରାରେ ମୁଁ ଦେଖୁଛି ଯୋଉଟା କି ଆପଣ କହିଲେ କି-ଇ-ଇ-ଇ ଏ-ଏ-ଏ-ଏ ଏଇ ଯୋଉ ଅଙ୍ଗନବାଡି ଦିଦି ହଁ ଆମେ କହିବା କଥା ଯେତେବେଳେ ଆମେ-ଏ-ଏ-ଏ ଗୋଟେ-ଏ-ଏ ଉ-ଉ-ଉ ଆମକୁ ସବୁ-ଉ-ଉ-ଉ ଯେତେ ସବୁ ଚାକିରୀ ବି ରହିଛି ଆମର ସରକାରୀ ହଉ କିମ୍ବା ବେସରକାରୀ ହଉ। ହଁ-ଅ-ଅ ଆମକୁ କିଛି ନା କିଛି ଆମକୁ ନିୟୋଜନ କରାଯାଇଛି। ଅଁ-ଅ-ଅ କିଛି ଅଁ-ଅ-ଅ-ଅ-ଅ ନିର୍ଦ୍ଦିଷ୍ଟ କାମ ପାଇଁ ଆମକୁ ସେଇ ଆମେ ସେଇଥିପାଇଁ ଯୋଗ୍ୟତା ପାଇଥାଉ। ଆଉ ଆମକୁ ସେଇ ଯୋଗ୍ୟ ବିବେଚ- ଚନା କରିକି ଆମକୁ ସେଇ-ଇ-ଇ ଚାକିରି ନିୟୋଜନ କରାଯାଇଥାଏ। ଯେ ଆମେ ଏଇ କାମ କରିବୁ ବୋଲି। କିନ୍ତୁ କହିବା କଥା ଯେ ଆମେ-ଏ-ଏ-ଏ ଯଦି ବାରମ୍ ମାନେ ଅଧିକରୁ ଅଧିକ ଶିକ୍ଷକ ହୁଅନ୍ତୁ। କିମ୍ବା-ଆ-ଆ ଏଇ ଅଙ୍ଗନବାଡି ଦିଦି ହୁଅନ୍ତୁ କି ଯାହା କିଛି ହୁଅନ୍ତୁ ଏଥିରେ ଆମକୁ ଯଦି ନିୟୋଜନ କରାଯାଇ ପାରୁଛି ଯୋଉ ଏସ୍ ଆଇ କାମ ହେଇ ପାରିଲା ଏବେ କିଛି ଦିନ ପୂର୍ବ ପୂବରୁ ଯାଇଥିଲା ଜନଗଣନା କାମ ହେଇପାରିଲା କି ଏମିତି ବହୁତ କିଛି ଯେଉଁଟା କିି ଅଣଶିକ୍ଷା କାମ ଆମେ ଅଙ୍ଗନୱାଡ଼ି ହଉ କିମ୍ବା ଶିକ୍ଷକତା ହେଉ ୟା ପରିବର୍ତ୍ତେ ବି ଆମେ ଯେତେବେଳେ-ଏ-ଏ-ଏ ଅ ଅ ମାନେ ଶିକ୍ଷା ବହିଭୂତ କାମ କୁହାଯାଏ ଏସବୁ। କାହିଁକିନା ଗୋଟେ ଗାଁ ଗାଁ ବୁଲିକି କାମ କରିବା ଏସବୁ-ଉ-ଉ-ଉ କଥା କଣ ହଁ ଇଏ ଆମେ ଯେହେତୁ ଶିକ୍ଷିତ ମାନେ-ଏ-ଏ-ଏ ଅମ୍-ମ୍-ମ୍ ଛାତ୍ରଛାତ୍ରୀ ହଉ କିମ୍ବା ଆମେ ଗୋଟେ ନାଗରିକ ବି ହଉ। ଆମ କର୍ତ୍ତବ୍ୟ ଆମେ ଉଁ-ଉ-ଉ ସରକାରଙ୍କ ସାହାଯ୍ୟ ର୍ଯ୍ୟ କରିବା ଦେଶକୁ ଭଲରେ ଗଢ଼ିବାରେ ଆମର ସମ୍ପୂର୍ଣ୍ଣ ନିୟୋଜନ କରିବା ଏସବୁ ଠିକ୍ ଅ ଛି କିନ୍ତୁ କିଛି ମାତ୍ରାରେ ଯୋଉ ଏଇ ଅମ୍-ମ୍-ମ୍ ମାନେ ଆମେ-ଏ-ଏ ଏହି ସବୁ କାମ ପାଇଁ କିଛି ପିଲାଙ୍କର ଶିକ୍ଷାରେ ବାଧାପ୍ରାପ୍ତ ହେଉଛି।
ହଁ ଏଇଟା ତମେ କହିପାରିବା କାରଣ ଯେହେତୁ ମାନେ ସେ ଶିକ୍ଷକ ହେଇଗଲେ
ହୁଁ
ଟିକେ ହେଇଗଲେ ସେମାନେ ଚାଲି ଯାଆନ୍ତି ବିଭିନ୍ନ ତଥ୍ୟ ସଂଗ୍ରହ କାର୍ଯ୍ୟରେ। ତ ତାଙ୍କର ଯୋଉ ଶିକ୍ଷା ପ୍ରଦାନର ସମୟ ଟା ସେଇଟା ତ ପ୍ରଭାବିତ ବିତ ହୁଏ ତା ବ୍ୟତୀତ ତାଙ୍କର ବି ମାନସିକ ସ୍ତରରେ ସେ ଗୋଟେ ଚା ଚାପଗ୍ରସ୍ତ ହେଇଯାଆନ୍ତି ଯେ ମତେ ଏଇ ସବୁ କାମ କରିବାର ଅଛି, ଏଇଟା କରିବାର ଅଛି।
ଏ କଥା କହିଲି ଆ-ଆ-ଆ-ଆ କିଛି ଦିନ ପୂର୍ବରୁ ଏଇସବୁ ଅଁ ସରକାର ଏଇ ସବୁ ନିୟମ ପ୍ରଣୟନ କରିଥିଲେ। କିଛି କିଛି ମାତ୍ରାରେ ହଁ ଆମେ ଏ-ଏ-ଏ-ଏ ସେମାନେ ଶିକ୍ଷକତାର କିଛି ସମୟ ପରେ ମଧ୍ୟ ଆମେ-ଏ-ଏ-ଏ ଅ-ଅ-ଅ ଏଇ କାମ ପାଇଁ ବି ଆମେ କିଛି ସମୟ ଦେଇପାରିବା। କିନ୍ତୁ ବର୍ତ୍ତମାନ କାମ ଏ ଏତେ ପଢ଼ିଗଲାଣି ମାନେ ଉମ୍-ଉମ୍ ଯେତେ ସବୁ ଆମର କାଗଜପତ୍ର କାମ ସହିତ ଆମର ଅନଲାଇନ କାମ ବି ସେତିକି ସବୁ ରହୁଛି। ଅନଲାଇନ କାମ କରନ୍ତୁ, ପୁଣି କାଗଜ ପତ୍ର କାମ କରନ୍ତୁ ତା ସାଙ୍ଗରେ ଯୋଉଟା କି ଆମେ ଘର ଘର ବୁଲିକି ଆମେ ତଥ୍ୟ ସଂଗ୍ରହ କରିବାକୁ ପଡୁଛି। ସବୁ କାମ କରିବାକୁ ପଡୁଛି। ତ ଏତେ ସବୁ କଲା ପରେ ସମୟ ବହୁତ କମ ପଡି ଯାଉଛି ଯଉ ସେଥିପାଇଁକି ଆମର ପିଲାମାନଙ୍କର ପାଠ ପଢ଼ିବା ରେ ଟିକେ-ଏ-ଏ ଉପୁଛୁଛି।
ଆମେ କହିପାରିବା ଯେ ସୃଜନାଶୀଳତା ଟେ ଦେଖାଯାଇ ପାରୁନି-ଇ-ଇ-ଇ ଆଉ ଶିକ୍ଷା ସ୍ତରରେ ଆଉ। ଯେହେତୁ ସରକାରୀ-ଇ-ଇ-ଇ-ଇ
ଆଉ ଏଥିପାଇଁ ମୁଁ ହଁ ସେଇଥିପାଇଁ ମୁଁ କିଛି-ଇ-ଇ-ଇ ଦିନ୍ ତଳେ ଏଇ ଜିନିଷ ଲୋକମାନାନଙ୍କଠୁ ମୁଁ ଶୁଣିବାକୁ ପାଇଲି। ଯେ ସରକ ସରକାରୀ ସ୍କୁଲରେ ଆଉ ପାଠପଢ଼ା ହେଉନି ଅଁ ସାର୍ କେତେବେଳେ ଯାଉଛନ୍ତି ଆମର ଜନଗଣନା କାମ ପାଇଁ। କେତେବେଳେ ଆମର ଏଇ ଯୋଉ ବିଏଲ ଅ କି ଯୋଉ ଏସ୍ଆଇ କହୁଛନ୍ତି ଏଇ କାମ ପାଇଁ। ଏଇ ସବୁ କାମ ପାଇଁ ତ ଯାଉଛନ୍ତି ତାହେଲେ ଆମେ କୋଉ ଭରସାରେ ପିଲାଙ୍କୁ ପଠେଇବୁ ଆଉ ପିଲାମାନେ କଣ ଆମର ଶିକ୍ଷା ଅର୍ଜନ କରିବେ। ମୁଁ କହିବା କଥା ଯଦି ଠିକ ଅଛି ଏସବୁ କାମ ଯଦି ରହୁଛି ଆଜିକାଲି ବହୁତ ଗୁଡେ ବି ମାନେ ଯୁବ ଯୁବକ ପିଢି ଅଛନ୍ତି ହଁ ସେମାନେ ସି ମାନେ ଗୋଟେ ଚାକିରୀ ପାଇବା ପାଇଁ ସେମାନେ ବହୁତ କଷ୍ଟ କରୁଛନ୍ତି ସଂଘର୍ଷ ପଡୁଛନ୍ତି ପାଠ ପଢି ସାରିଲା ପରେ ଗୋଟେ ଦି ମାର୍କ ପାଇଁ ବି କଟି ଯାଉଛନ୍ତି ପରୀକ୍ଷାରେ। ଯୋଉଟା କି ଆମକୁ ଦେଖି ହୋଉନି ସବୁ ଜିନିଷ ଗୁଡାକ ଯଦି ସେଇ କିଛି ପିଲା ଯଦି ଏଥିରେ କିଛି ଏଁ ମାନେ ନିୟୋଜି ତ ହେଇପାରନ୍ତେ କିଛି ତ ପଇଷା ପାଇଁ ମାନେ ମାନେ ସେମାନେ ହଁ ସେଇଟା ତ ହେଇପାରିବ ନା କିନ୍ତୁ ଆମେ ଅ
ଶିକ୍ଷକ ମାନଙ୍କୁ ଲଗେଇକି ରଖିଛି।
ଆଜ୍ଞା। ହୁଁ ସେଇଟା ହୋଉଚି ଟିକେ ଇଏ। ଯୋଉଟା କି ତେଲିଆ ମୁଣ୍ଡରେ ତେଲ‌। ଯଦି ଜଣେ ଶିକ୍ଷକତା କରିକି ସେ କିଛି ସେ ଉପାର୍ଜନ କରିପାରୁଚି ତା ଉପରେ ପୁଣି ଆମେ ଇଏ କରୁଚେ କିନ୍ତୁ ଯିଏ ପାଉନି
କଣ ନାହିଁ କିନ୍ତୁ ଏଇଠି ନା ଆଉ ଗୋଟେ ଜିନିଷ ବି ଆମେ ମାନେ ଦେଖିପାରିବା ଯେହେତୁ ଆମର ବର୍ତ୍ତମାନ ସମୟରେ ଜନସଂଖ୍ୟା ଅଧିକ ଆଉ ଲୋକମାନେ ଯଦି କହିବା ଗାଁ ଗହଳି ହେଇଗଲା ବା ଯେ କୌଣସି ଅଞ୍ଚଳରେ ବର୍ତ୍ତମାନ ସମୟରେ ଯୋଉ ଆମର ସାଇବର କ୍ରାଇମ ହେଇଗଲା ଘଟୁଛି ତ ସେଇ ସବୁ ଦୃଷ୍ଟିକୁ ଆଖି ଆଗରେ ରଖି ମତେ ଲାଗୁଚି ଯେ ସରକାର ଏଇଭଳି କିଛି ପଦକ୍ଷେପ ନୋଉଛନ୍ତି। ଯାହା ଦ୍ଵାରା ଆମେ ଯେହେତୁ ହୋଉଚେ ଯଦି ଗୋଟେ ଆ-ଆଞ୍ଚଳିକରେ ବା ଗୋଟେ ଆମର ଯୋଉ ଗ୍ରାମ ଅଞ୍ଚଳରେ ଯୋଉ ଶିକ୍ଷକ କୋହୁଛନ୍ତି ସେଇ ଶିକ୍ଷକ ହିଁ ସେଇ ଅଞ୍ଚଳରେ ଯାଇକି ତଥ୍ୟ ସଂଗ୍ରହ କରନ୍ତି। ତ ଯେ ଆମେ କହିପାରିବା ଯେ ଏଥିରେ ଗୋଟେ ବିଶ୍ୱସନୀୟତା ଯୋଉ ଅଛି ସେଇଟା ପାଇଁ ମଧ୍ୟ ସରକାର ଏଇଭଳି କିଛି
ତ ଠିକ୍ ଅଛି ଆମେ ଯଦି ସେ ଜିନିଷ ଗୋ ଟେ ମାନେ ଗୋଟେ ପଜେଟିଭ୍ ବୋଇଲେ ଆମେ ମାନି ନବା ତାହେଲେ ଆମେ ସମସ୍ତେ ମାନି ନେବା ଦରକାର କାହିଁକ ନା କିଛି ଲୋକଙ୍କର କିଛି ଅ ମାନେ ନେଗେଟିଭ୍ ମନ୍ତବ୍ୟ ପାଇଁ ଆମେ ବି ବେଳେ ବେଳେ ଶିକ୍ଷକ ସମାଜକୁ ଦାଇ କରୁଚୁ ଏ ହଉଚି
ତ ଏଇଠି କିନା ସରକାରଙ୍କର ଗୋଟେ ଏମିତି ମାନେ ଭ ନିୟମ ର ଦରକାର ଯେ ଯୋଉ ମୋର ଯୁବ ପିଢି ମାନେ ଅଛନ୍ତି ଯୋଉମାନେ କି ନିଜକୁ କଣ କୌଣସି ଜାଗାରେ ବି ନିୟୋଜନ କରିନାହାନ୍ତି ତ ତାଙ୍କ ପାଇଁ ଯଦି କିଛି ଆମେ ଯ କହିପାରିବା ଯୋଉ ଅ ଅସ୍ଥିର ପାଇଁ ବା ଆମର କିଛି ଦିନ ପାଇଁ ଗୋଟେ ସ୍ୱତନ୍ତ୍ର ଆଇକାର୍ଡ ତାଙ୍କ ପାଇଁ କରାଯାଏ ଏବଂ ତାଙ୍କୁ ସ୍ୱତନ୍ତ୍ର ଟ୍ର ଯୋଉ ହେଲା ପ୍ରଶିକ୍ଷଣ ଦିଆଯାଏ କିଛି ମାନେ ଏମିତି ବିଶ୍ଵସନୀୟତା ସହିତ ଦେଖାଯାଏ କି ପ ଛି ଆ ମାନେ ସଂଗ୍ରହ କରିପାରିବେ କିବା ସରକାରୀ କାର୍ଯ୍ୟରେ ଲଗେଇ ପାରିବେ ତାକି ଆମର ଯୋଉ ସରକାରୀ କାର୍ଯ୍ୟରେ ଶିକ୍ଷକ ମାନେ ବ୍ୟସ୍ତ ରହୁଛନ୍ତି ସେହିଭଳି କୌଣସି ସମସ୍ୟାର ସମୁ ଖିନ ନହବାକୁ ପଡନ୍ତା ଏବଂ ଆମର ଶିକ୍ଷାର ବ୍ୟବସ୍ଥା ମଧ୍ୟ ସୁଦୃଢ ହେଇପାରନ୍ତା।
ଆଜ୍ଞା ଆଚ୍ଛା ହଉ ଯାହା ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା। ବହୁତ କିଛି ଜାଣିବାକୁ ମିଳିଲ ଆଛା ଧନ୍ୟବାଦ। ଆଜ୍ଞା।